ଆଜିୟା।
କଣ କରୁଥିଲ?
ମୁଁ ଏଇଠି ବସିଥିଲି ବସିଥିଲି ଏଠି ଫୋନ ଆସିଲା ଏଇ ଖାଇଥିଲି ସକାଳୁ ଜଳଖିଆ ଖାଇଥିଲି ଆଉ ଖାଇନି, ରୋଷେଇ ଖାଇନି ରୋଷେଇ ସରିଲାଣି।
ହ
ରୋଷେଇ ସରିଲାଣି ଖାଇନି ଆସିଲା। ଯାଇଛନ୍ତି ବିଲ ଆଡ଼େ ଆସିଲେ ଖାଇବୁ ସମସ୍ତେ ସାଙ୍ଗ ହେଇକି ଆଉ।
ହଁ। ନା ଆମର ରୋଷେଇ ସ ଯାଇଛି ଭାତ ଡାଲମା ଆମର ବି ସାଧା କରିଦେଇଛି ଆଜି। ଆଉ ପୋଟଳ କୁରୁମା ଆଉ କଲରା ଭଜା ସାଲାଡ଼। କରିକି ପୁଅ ପାଇଁ ଖାଲି ଟିକେ ଅଣ୍ଡା କରିଦେଇଚି। ସେ ଖାଇକି ଶୋଇଛି ମୁଁ ଖାଇନୁ ଖାଇବୁ ଏଇନିକା ଆଉ ସକାଳେ ଜଳଖିଆ ଟିକେ ଖାଇ ଦେଇଥିଲୁ ଚ ଚକୁଳି ତରକାରୀ ଭୋକ ହେଇନି ଗୋଟେ ସାଢ଼େ ଗୋଟେ ବେଳୁ ଖାଇବୁ ଆଉ।
ହୁଁ ହଁ।
ଆଉ ତମ ଆଡ଼େ ବର୍ଷା ହଉଛି।
ଖରା ତ ଜୋରେ ବର୍ଷା ନାହିଁ ମ ଗରମ ଏତେ ହଉଛି। କୁହନି ଏ ବର୍ଷ କି ଖରା କେଜାଣି । ବହୁତ୍ ଜୋରେ ଖରା ସକାଳୁ ଟିକେ କାଁଳିଆ କାଁଳିଆ ହଉଚି। ମେଘ ହେଲା ଭଳିଆ ପୁଣି ଖରା। ଆଠଟା ନଅଟା ବେଳକୁ ଖରା ହେଇଯାଏ ଯିଏ କହିବ ଦିଟା ତିନିଟା ଟାଇମ୍। ଏମିତି ଲାଗୁଛି।
ହୁଁ ଖରା ତ ପ୍ରବଳ ହଉଛି ବର୍ଷା ଯାହା ରଜ କେତେ ଦିନ୍ ଟିକେ ହେଇଗଲା। ତାପରେ ଏଇନିକା ଖରା ଚାଲିଛି ଆଉ ବାଇରେ କଣ ଗଛ ପତ୍ର ଲଗେଇଲେଣି।
ବାଇରେ କିଛି ଲଗା ହେଇନି ମ। କିଛି ଲଗା ହେଇନି ସ୍କୁଲ୍ ପଳଉଛନ୍ତି। ଆଉ ଏ ଚାକିରିଆ ଟା ତା ହାତ ଭାଙ୍ଗିଛି ଗୋଡ଼ ନା କଣ ଭାଙ୍ଗି ଯାଇଛି ତାର ସିଏ ବି ଆଉ ଆସୁ ଆଉ କିଛି ଏମିତି ଲଗା ଲଗି ହେଇନି। କହୁଥିଲେ ମଞ୍ଜି ଫଞ୍ଜି ଆଣିଛନ୍ତି କିଛି ଲଗେଇବା ପାଇଁ ଚାଷ ଟା ବି ହେଇନି ବାରି ଲଗେଇନୁ କିଛି।
ହଁ ସବୁ ଲଗା ଗଛ ପତ୍ର ହୁଏ ତ ଭଲ ବି ଚାଷ ହୁଏ ହଁ। ଫଳ ବି ଭଲ ହୁଏ। ଲଗେଇଦବ ଆଉ ବର୍ଷା ହେଇ ଟିକେ ଟିକେ ହେଇଗଲେ ଲଗେଇଦବ କେତେ? କିଣିକି ଖାଇବ ଏଇ ଯୋଉ ବାରି ଜିନିଷ ସାର ଦିଆ ଜିନିଷ। ଆଜି କାଲି ଯୋଉ ହଉଚି ସାର ରାସାୟନିକ ସାରଦିଆ ଜିନିଷ ଖାଇକି ଆମ ବାଇରେ ସେମିତି ରଜ ବାସି ଦିନ ସବୁ ଗଛ ପତ୍ର ଲଗା ହେଲା ଭେଣ୍ଡି ଜହ୍ନି, କଲରା, କଲରା ତ ଫଳିଲାଣି ଆଗରୁ ଲଗା ହେଇଥିଲା। ସାରୁ ସବୁ ଲଗା ହେଇଛି ଫୁଲ ଗଛ ବି ଲଗା ହେଇଛି ଆଉ। ଦେଖିଆ ଆଉ କଣ ଗଛ ଲଗାହବ ପରେ ପୁଣି ଆଉ। ବର୍ଷା ବନ୍ଦ ହେଇଯାଇଛି ଯାହା ପାଣି ଟୁଲୁ ରୁ ଦିଆହଉଛି କୂଅ କୂଅରୁ ଆଉ।
ଆମର ସେମିତି ସାରୁ ଟିକେ ଅଳ୍ପ ଥିଲା କଣ ଲଗେଇ ଦେଇଛନ୍ତି ସେଦିନ। ଆଉ ଚାଷ କରିବେ ବୋଲି କହୁଥିଲେ ଇଏ ତ ପଳଉଛନ୍ତି ସ୍କୁଲ୍ ଦେଖିଆ ଆଜି କହୁଥିଲେ ଚା ତାକୁ ଡ଼ାକିଲେ ଟିକେ ଚାଷ କରିଦେବେ ଚାଷ କଲେ କଣ ଲଗେଇ ଲୁଗା ଦେବେ ଟିକେ ଆଉ।
ହଁ। ଆଉ ପନିର ଟା କେମତି ହୁଏ କଥା ହଉଥିଲେ ଆମେ? କେମିତି ହୁଏ ଟିକେ କହିଦେଲ ମୋତେ ତ ଭଲସେ ଆସିନି। କେମିତି ତି କଣ କଲେ ପୁରା ଟେଷ୍ଟ୍ ଲାଗିବ।
ହୁଁ। ଆଗେ ତାକୁ କାଟିକି ଛାଣିଇଦବ ପିସ୍ ପିସ୍ କରିକି। ହେଟୁ ପନରିକି ତାପରେ ପିଆଜ ଏ ରସନ, ଅଦା ତା କାଜୁ, ଟମାଟୋ, ଚାରଙ୍ଗଗଜ ଆଉ, ତାକୁ ତେଲରେ ଭାଜିଦବ ଏଇ ଆସିଲା ବେଳୁ, ତ ଟିକେ ଥଣ୍ଡା କରିଦବା, ଏଇଠୁ ହଣ୍ଡାଲା ଦ ଗ୍ରାାଇଡିଙ୍ଗ କରିଦବ । ତାପରେ, ତେଲ ଦେଇକି ସବୁ ମସ ମସଲା ପକେଇବ, ଡାଲଚିନି ସବୁ ଗୋଟା ମସଲା ପକେଇବ । ଆ ସେ ଯୋଉ ପେଷେଇଥିବ, ଯୋଉ ଗ୍ରାଇଣ୍ଡିଙ୍ଗ କରିଥିବ, ଯୋଉ ମସଲା କ ତାକୁ ସେଥିରେ ଦବ, ହେଠୁ ମସଲା ଟା ହେଇ ଆସିଲା ବେଳୁ, ପାଣି ଯେତିକି ଦରକାର ତମର ତମ ଯଦି ପକେଇବ ମଟର ଗ୍ରୀନ୍ ମଟର ଯଦି ପକେଇବେ, ତାକୁ ବି ତେଲ ଟିକେ ଭାଜିଦବ । ହେଇ ଫୁଟିଲାଠୁ, ତାକୁ ପନିର କି ଗ୍ରୀନ୍ ମଟର ସବୁ ପକେଇପୁକା ଦବ । ହେଇସାରିଲା ପରେ, ଗରମ ମସଲା ଟିକେ ଆଉ ମେଥିପତ୍ର ଦେଇଦବ, ନ ଭଲ ଟେଷ୍ଟ ଲାଗିବ।
ରୁଟି ସାଙ୍ଗରେ ହଉ, ଭାତ ସାଙ୍ଗରେ
ହଁ, ହଁ, ରୁଟି ସାଙ୍ଗରେ ଖାଇପାରିବ, ଭାତ ସାଙ୍ଗରେ ସବୁଛି ଖାଇପାରିବ ।
ହୁଁ, ଏମତି ଗଲା ପନିର ଚିଲି କଲେ ଖାଲି ରୁଟି ସାଙ୍ଗରେ ଖାଇବ, ଭାତ ସାଙ୍ଗରେ ଖାଇବ ଭୋଜି ଭାତରେ ବି ହଉଛି । ହେଲେ, ଏମିତି କଲେ ଟେଷ୍ଟ ଥିଲାଗେ ଆଉ, ପନିର, ଛତୁ ବେସର ଦେଇକି ଯୋଉ ପତ୍ର ପୋଡ଼ା
ହଁ ସେଇରାା ବାଇରେ ଯୋଉ ଛତୁ ଫୁଟେନି କି? ସେଇ ଛତୁ ଟା ଭଲ । ଲାଗାଉ, ଯୋଉ ଆସୁଛି ବିକ୍ରି ହଉଛି ଯୋଉ ଛତୁ ବଜାରରେ ଏଉଡା ସେ ବାସ୍ନା ତାର ନାହିଁ, ହଁ । ତାର ବାସ୍ନା ନାହିଁ। ଆଉ ସେରା ତ ଆଗରୁ ପୋଡି ଦିଅନ୍ତି, ଯୋଉ ଜେଜେମା ହିରିକା ଯୋଉ ପତ୍ରରେ ସବୁ। ପାଳ ଛତୁ ଟା ବାଡିରେ ଯୋଉଟା ହୁଏ। ଖାଲି ଟିକେ ଲଗେଇ ଖାଇଦବ, କେତେ ସୁନ୍ଦର ଲାଗେ। ଆଉ ଏ ଛତୁ କିଣା ଛତୁ ଖାଲି ଖାଇବା କଥା ଆଉ।
ହୁଁ, ସିଏ ଖାଲି ରସୁଣ ଟିକେ ଦଳିକି ଖାଇଦେଲେ ବି, ପୁରା ଟେଷ୍ଟ, ବାସ୍ନା ମହକି ଯାଉଥିବ, ଏରାର କଣ ଅଛି ଆଉ କିଛି ନାହିଁ ଖାଲି କେମିକାଲ ଦିଆ, ସାର ରାସାୟନିକ ସାରଦିଆ, ଖାଲି ପାଣି ମେଞ୍ଚେ ବାହାରିବା ଯାହା ହେତିକି।
ହ ବା।
ଆଉ ଛତୁ ଫୁଟିଲାନି ନା ତମର?
ନାଇଁ ମ ବର୍ଷା କାଇଁ, ବର୍ଷା ନାଇଁ ବର୍ଷା ହେଲେ ବି ଏଠି ଆମର ଏଠିକି ଆସିଛୁ ଭାରି ନୂଆ ଗାଁ କୁ, ସେଠି ପୁରୁଣା ଗାଁରେ ଏତେ ବହୁତ ଛତୁ ଫୁଟେ ହେଠି, ଏଠି କଣ ଏ ମାଟି କି କଣ ପାଇଁ କି କେଜାଣି ଫୁଟୁନି, ଏମିତି ଥରେ ଆଧେ କଣ ଫୁଟୁଛି। ତାହେଲେ ବେଶୀ ଫୁଟୁନି, ସେଠିଥିଲା ବେଳେ ବହୁତ ଛତୁ ଫୁଟେ। ଆଉ ବର୍ଷା ବି ନାହିଁ, ବର୍ଷା ହେଲେ ସିନା କୁଟା ଟା ପଚିଲେ ଫୁଟିିବିକି କଣ?
ବର୍ଷା ତ ନାଇଁ ବର୍ଷା ହେଲେ ଫୁଟିବ କଣ?
ହଁ ମୁଁ ଯେତେବେଳେ ଘରେ ଥିଲି, ଆଗରୁ ଗାଁ ରେ ଯେତେବେଳେ ରହେ, ବୋଉ ଏମିତି କଣ ଛତୁରେ ନାଇକି ଘୋଳ ଦହି କଣ ଟିକେ ପକେଇଦବ, ଏତେ ଛତୁ ଫୁଟିବ ଯେ ଗୋଟେ ପରାତ ପରାତ ଛତୁ ଖାଇକି ତରକାରୀ କରି ଭାଜି ଆ ସମସ୍ତେ ଜଏଣ୍ଟ୍ ଫ୍ୟାମିଲି ରହୁ ମାନେ ଖାଇକି ବି ମାନେ ବଳେ ଏନିକା ତ ଆଉ ନାହିଁ ଆଉ ଫୁଟୁଥିବ ଗୋଟେ ଜୋଡେ ଏମିତି ଖାଉଥିବେ ସିଏ କହୁଥିଲା ଆଉ ଏତେ ହଉନି ଆଗନାଖେ ଛତୁ ତରକାରୀ ଛତୁ ଭଜା ଆ ଏମିତି ତ କି ଦେଖିବାକୁ ସାତ ସ୍ଵପ୍ନ ପାଳ ଛତୁ ଯାହା କିଣା କିଣା ଛତୁ ଖାଉ ଯେଉଁ ଏଇ ପାଖେରେ ଜଣେଙ୍କ ଘରେ ଦଉଛନ୍ତି ସିଏ ବନେଇକି ଭଲସେ ବନେଇକି ଦଉଛନ୍ତି। ପାଣି ଫାଣି ଦଉନାହାନ୍ତି ଶୁଖା ଦଉଛନ୍ତି ତାଙ୍କ ନିଜ ଘରେ ତିଆରି କରୁଛନ୍ତି। ହେଲେ ଯାହା ହେଲେ ବି ପାଳ ଛ ପାଳ ଛତୁ ନାଖେ ଟେଷ୍ଟ ନାହିଁ ଯା ହେଲେ କିଣା ଛତୁ ସେ ମଞ୍ଜି ଆଣିକି କରୁଛନ୍ତି ଚାଷ। ଏତେ ନାହିଁ ଆଉ ଗୋଟେ କଣ ଛତୁ ନୂଆ ଛତୁ ଗୋଟେ ଦେଲେ ତା ନା ମୁଁ ଜାଣିନି ସେ ଉପରେ ତାକୁ ପାଳରେ ଟାଙ୍ଗିକି ହବ ସେ ଛତୁ ମୁଁ କହିଲି ଏରା ଖାଇବିନି ତା କାଠ ନାଖିଆ
ଏ କାଠରେ ସେରା ହଁ ସେଇଡ଼ା ବି ଆସୁଛି ହେରା ଗୋଟେ ପେକ୍ ହେଇକି ଜରିରେ ଆସୁଛି। ସେ ଏଇା କଣ ଛତୁ କହୁଛନ୍ତି କେଜାଣି?
ହଁ ମତେ କହିଲେ ଥରେ ଖାଇକି ଦେଖ କେମିତି ଲାଗୁଛି ତାପରେ କହିବ। ମୁଁ ଆଣିଲି ତାକୁ ସୋରିଷ ପୋରିଷ ଦେଇକି ବହୁତ ସମୟ ସିଝିଲା ମଟନ ନାଖେ। ସେ ଛତୁ ତାକୁ ପ୍ରେସରରେ ସିଟି ମାରିକି କଲି ସୋରିଷ ଫୋରିଷ ଦେଇକି ଏତେ ବଢ଼ିଆ ଲାଗିଲା ମୁଁ ତାଙ୍କୁ କହିଲି ମୋତେ ସେଇ ଛତୁ ଦବ ହେଲେ ସିଏ ଆଉ କରୁନାହାନ୍ତି ସେଇଟା ଗୋଟେ ସିଜିିନ ଅନୁସାରେ ହୁଏ ସବୁବେଳେ ହୁଏନି। ସେଟା ଶୀତ ଦିନେ ଶୀତ ଦିନେ ହୁଏ।
ହଁ ଶୀତ ଦିନେ ସେଟା ମିଳେ ସେ ଛତୁଟା। ହେଲା ଯୋଉ ନଡିଆ ଗଛ ନୁ ନଡିଆ ଗଛ ତ ଇଏରେ ବିନା ସେଟା କେମତି କରନ୍ତି।
ହଁ ଖାଇ ଇଏ କହିଲେ ଭଲ ଲାଗିବନି ପୁଅ କହିଲା ଏରା ଖାଇବିନି ହେଟୁ ଖାଇଲି ଆମ ଶାଶୁ ଘର ଟିକେ ପଠେଇଦେଲି ସିଏ ବି ଖାଇକି କଲେ ବଢିଆ ଲାଗୁଛି ଆଉ ତାଙ୍କଠୁ ଆଣେ। ତାଙ୍କର ଆଉ ନଥିଲା ସେ ଗୋଟେ ଖାଲି କରିଥିଲେ ଟେଷ୍ଟ କରିବା ପାଇଁ। କହିଲେ ଆର ବର୍ଷ କଲେ ନେଇ ଯିବ ତମ ଏକାଥରେ ଗୋଟେ ତମ ଘରେ ରଖିକି ତୋଳି ତୋଳିକା ଖାଇବ।
ତାଙ୍କର କଣ ଚାଷ କରୁଛନ୍ତି ଛତୁ ଚାଷ।
ହଁ ତାଙ୍କର ଛତୁ ଚାଷରେ ତାଙ୍କର ବିଜନେସ ଛତୁ ଚାଷ। ଆଉ କଣ କୁହ ତ ମୁ ଛତୁରେ ତ ବହୁତ ପଇସା ଜାଣି ଥିବ କିନ୍ତୁ ଏଟା କମ ବାହାରେ ଅଧିକ ଇଏ। ପରିଶ୍ରମ କରୁଛନ୍ତି ଦୁଇ ଜଣଙ୍କ ଯାହା ଯେମିତି ଲାଭ ହେଉଛି ରଜକୁ କାଳେ ବହୁତ ଲାଭ କରିଥିଲେ କହୁଥିଲେ ତ ହଉ ଆମେ ତ ତାଙ୍କ ଡେଲି କିଆ କଷ୍ଟମର ସେଇଥିଇଁ ସବୁବେଳେ। ଦିଅନ୍ତି ସେଇଠି ପୁଅ ପଢ଼ୁଛି। ସ୍କୁଲ ପାଖରେ। ସେଇଠୁ ନେଇ ଆସୁ ସବୁବେଳେ ଛତୁ ବାରି ଅନୁସାରେ ରବିବାରେ ଖାଉନୁ ଆଇଁଷ। ରବିବାର ଟିକେ କି ବୁଧବାର ଖାଉ ଶୁକ୍ରବାର ଖାଉନୁ ଯୋଉ ଦିନ ଆଇଁଷ ନହୁଏ କି ଗେଷ୍ଟ୍ ଆସିଥାନ୍ତି ଛତୁ ନେଇକି ଆସୁ। ମୁଁ ସବୁବେଳେ କଣ ଖାଇହବ କି?
ହଁ।
ଛତୁ ମତେ ଏତେ ଭଲ ଲାଗେନି କିନ୍ତୁ ତାଙ୍କ ବାପା ପୁଅକୁ ଭଲ ଲାଗେ ମତେ ପନିର ଭଲ ଲାଗେ। ଛତୁ ଏତେ ହେ ଟିକେ ଭଲ ଲାଗେନି ସେ ବେସର ଫେସର ଦେଇକି ଟିକେ ପୋଡିଲେ ଭଲ ସେ ଟିକେ ପଖାଳ ଫଖାଳ ରେ ଖାଇବା କୁ ଇଛା
ହଁ। ମୁ ତ ସେଇଆଉ ହଁ ଆଉ ଦେହ ପା ଭଲ ଅଛି ସମସ୍ତଙ୍କର। ମୋର ଟିକେ ମୋ ଦେହ ଟା ଟିକିଏ ଏଇ ରଜ ବେଳକୁ ଏଇ ହାତ ଭାତ ହାତ ବିନ୍ଧିଲା ଜମା କିଛି କରିି ପିଠା ବି କରିପାରିଲିନି ରଜକୁ ମୁଁ କରିବି ଏବେ ପୁଅଟେ ଆସିଥିଲା ଯେ କାଲି ଗଲା। କାଲି ଗଲା ସେ ବୁଧବାର ଦିନ ଗଲା ପଅରଦିନ ଗଲା। କରିନଥିଲେ ଏଠି ଆମ ଘରେ ଦେଇଥିଲେ ଏ ବାପଘର ଏଇଠି ପାଖରେ ସେ ମୁଁଆ ପିଠା କାକରା ପିଠା ଏମିତି ଦେଇ ଥିଲେ ତାପରେ ନଡିଆ ଫଡିଆ ସେମିତି ଠିଆ ହେଇଥିଲା ସୁଜି ମୋ ପୁଅ ଯିବହାରି ବୋଲି ଏଇ ଯୋଉ କରିଥିଲି ମଙ୍ଗଳବାର ଦିନ। କରିଥିଲି ପିଠା ସେଟା ଖାଇଲା ଦିଟା ବି ନେଇକି ଗଲା ତାର ହଷ୍ଟେଲ ନେଇକି ଗଲା ଦିଟା।
ହ
କରିନଥିଲି ହାତ ଯୋଗୁ ଏଇ ହାତ ବିନ୍ଧିଲା ଯେ ଆଉ କରୁନଥିଲି। ଏମିତି କାମ ଫାମ ପ୍ରେସର ପଡିଯାଉଛି ଏମିତି ହାତ ବିନ୍ଧୁଛିି କଣ? ମେଡିକାଲ ଯାଇଥିଲି ଫାର୍ଷ୍ଟ ରଜଦିନ ମେଡି ଯାଇଥିଲି ଆଉ ବିରି ଚାଉଳ ହେମତି ବତୁରେଇଥିଲି। କିଏ ଆଉ ବାଟିବ କିଏ କିଏ ବାଟିବ ନା ଧୋଇଲେ ସିନା ବାଟିଆ କ ଛଡା ବିରି ହେଇଥିଲେ ହେଇଥାନ୍ତା କିଏ ସେଟାକୁ ଧୋଇବ ଯେ କରିବ। ସେମିତି ହେଲା ରହିଲା ଲାଇନ ବି ରହିଲାନି ବର୍ଷା ଯୋଗୁ ସେଟା ଖରାପ ହେଇଗଲା ପକ ମୁଁ ଗାଈ ହାଣ୍ଡିରେ ଦେଇଦେଲି।
ହଁ ଦେହପା ହେଲେ ତ ସେଇଆା ରୋଷେଇ ବାସ ବନ୍ଦ ହେଇଯିବ ମୋର ତ ଦେହ ଏମିତି ବାହାରୁ କିଣିକି ଖାଉଛୁ, କଣ କରିବି ଏକୁଟିଆ ରହିଲେ। ମଣିଷ ପାଣି ଗ୍ଲାସ ବି କେହି ଦବାକୁ ନଥିବେ ପାଖରେ ଏଠି କିଏ ଥିଲେ ଆସିଅହରି ସେମିତି ବେଳେ ବେଳେ ଦିନେ ରାତିରେ ଏମିତି ଦେହ ହେଲା ସେ ଆଣିକି ହୋଟେଲରୁ କିଣିକି ଖାଇଲୁ। ମାନେ ଚିକେନ ଆଣିଥିଲେ ଗୋଟେ ପ୍ଲେଟ ଆଉ ଆଣିଥିଲେ ରୁଟି, ଚିକେନ ଗୋଟେ ପ୍ଲେଟ୍ ଶହେ ଟଙ୍କାରେ ଆଣିଥିଲେ ସେ ଶହେ ଟଙ୍କାରେ ଯଦି ବନେଇଥାନ୍ତୁ ଖାଇକି ସକାଳୁ ପୁଣି ରାତିକି ରହିଥାନ୍ତା ଅଧା ତିନି ଚାରି ପିସ୍ ଆଣିଥିଲେ ଏତେ ଟେଷ୍ଟ ଲାଗୁନଥିଲା ଖାଲି ଜବରଦସ୍ତି ଯେମିତି ଖାଇବା କଥା। ଅ ଭୋକ ଯୋଗୁ ନହେଲେ ଭଲ ହିଁ ଲାଗୁନଥିଲା ଆଉ ରୁଟି ଆଣିଥିଲେ ହେନ୍ତି। କେତେଟା ତିନିଟା ନା ଚାରିଟା କେତେ ଦଶ କୋଡ଼ିଏ ଟଙ୍କା ନେଇଥିଲା ଏ
ହୁଁ।
ଦେହ ଖରାପ ହେଲେ କିଛି କରିହବନି କି ଭଲ ଲାଗିବନି କି ଖାଇବାକୁ ଇଚ୍ଛା ହବନି ଯେମିତି ପୂଜା ସବୁ ଜିନିଷ ହିଁ ପଡି ରହିବ।
ହ ହଁ ତମେ ସ ତ ବାହାରେ ଅଛ ବୋଲି ନେଇ ଆସୁଛ ହୋଟେଲରୁ ଗାଁ ଗହଳିରେ ଯଦି ପଡ଼ିଲ ସରିଲା କିଏ କରିକି ଦବ? ଏମତି ଥିଲି ଉଁ ପଡିଶା ଭରଷା ଥିଲେ ହଁ ଯଦି ଭଲ ସମ୍ପର୍କ ଥିବ ଆଉ କଣ କଣ ଦେହ ପା ହଉଚି ବୋଲି କିଏ ଦବ କରିକି।
ହଁ ହଁ ହଁ ଆ ହଉ ହଉ ମୁଁ ଟିକେ କାମ ଅଛି ମୁଁ ତମକୁ ଟିକେ ପରେ କରିବି ଆଁ ହ।